ହାଲୋ।
ହଁ ସାଙ୍ଗ କଣ୍ ଖବର୍ କଣ୍ ମନେ ପଡିଗଲା? ଏଇ କାମ କରୁଥିଲି ଆଉ।
ଅ-ହ ଆଉ କଣ ଆଜି ରୋଷେଇ କରିଚ?
ଆଜି ରୋଷେଇ ହେଇଚି ଅରୁଆ ଭାତ ହେଇଚି ତାପରେ ଭାବୁଚି ଡାଲ୍ମା ହବ କିମ୍ବା ଅଣ୍ଡା ଆଣିକି ଅଣ୍ଡା ଚପ୍ ହବ ତରକାରୀ ଟେ କରିବି।
ହଁ।
ସେଇଆ ଭାବୁଚି ଆମେ ଆଉ ତମେ କଣ କରୁଚ?
ଆମ ଏଁ -ଆମେ କଣ କରିବୁ ଆମେ ଏଇ ବସିଚୁ। କାମ କରୁଚୁ।
ଖାଇ ପିଇ ସାରିଲଣି ବୋଧେ?
ହଁ ରୁଟି ଖାଇଥିଲି ଦଶ୍ ଟା ବେଳେ ଖାଇଥିଲି ରୁଟି।
ରୁଟି ସହିତ?
ଡାଲ୍ମା।
ଆଚା କାହିଁକି ଆଜିି ବା ବୁଧୁବାର୍ ଅଛି? ନନଭେଜ୍ ଖାଇଥାନ୍ତ ନନଭେଜ୍ କଣ୍ କରିବ?
ଆଜି ଶୁକ୍ରୁବାର୍ ନା।
ଓ ତମେ ଖାଇବନି ଆଜି।
ମୋର ଫାଷ୍ଟିଙ୍ଗ ନା ମୁଁ ଥୋଡି ନା ଖାଇବି
ଆଚ୍ଛା ଆଚ୍ଛା ଆଚ୍ଛା ଠିକ୍ ଅଛି। ହଁ ତ ମୁଁ ଭୁଲ ଟାଇମରେ ମୁଁ କହିଥିଲି ଆଉ
ହଁ।
ଆଉ ଘରେ ସବୁ କଣ କରୁଛନ୍ତି।
ଘରେ କେହି ନାହାନ୍ତି ଭାଇ
କୁଆଡେ ଯାଇଚ
ବାବା ତାଙ୍କର ଡିଉଟି ଆଁ ମା ଆଉ ଝିଅ ଯାଇଚନ୍ତି ମାମୁଁ ଘରକୁ
ଆଚ୍ଛା।
ମୁଁ ରୁମରେ ଏକୁଟିଏ ବସିଛି ଆଉ
ଏକା ଏକା ବୋର ହଉଥିବ ଆଉ ସେଥିପାଇଁ ଲଗେଇଦେଲା ବୋଧେ ଆଉ
ହଁ ଆ ବୋର ତ ହଉଛି ସେଥିପାଇଁ ଲଗେଇଲି ମୁଁ କହିଲି କଣ କରୁଛୁ ସାଙ୍ଗ କହ?
କଣ କରିବା ଆ ମୁଁ ତ ସେଇ କାମ କରୁଛି ଆଉ କଣ କରିବା।
ଆରେ ଭାଇ ସେଦିନ ତମ ଘରୁକୁ ଯୋଉ ଯାଇଥିଲି।
ହୁଁ।
ସେ ପିଠାଟା କରିଥିଲୁ।
ଆଚ୍ଛା।
ସେ ପିଠା ଟା ବୋବାଲ ଲାଗୁଥିଲା ଆବେ ଏଟା କେମିତି ହେଇଥିଲା କହିଲୁ ଟିକେ?
ସେଇଟା ହଉଛି ଚ-ଚକୁଳି ପିଠା ବୋଧେ
ହଁ ହଁ ମୋଟା କରିକି ଯୋଉ ଚକୁଳିପିଲଟା କରିଥିଲ ସେଇଟା ସେଇଟେ
ହଁ ସେ ପିଠାଟା ହଉଛି ସେଇଟା ମୁଁ ମୋ ମାଠୁ ଶିଖିଛି ନା ସେ ଯେଉ ଭଳିଆ ବନାଏ ତ ସେଇଟା ଟିକେ ଇଚ୍ଛା ହେଏଁ ବେଳେବେଳେ ମୁଁ କରିଦିଏ ତ ମୁଁ ଶିଖୁ ଶିଖୁ ଶିଖିଯାଇଛି ଆଉ
ଓହୋ।
ସେଇଟା ଭଲ ଲାଗୁନି କଣ ସେଇଟା ହଉଛି ତମର ଉ କଲ କଞ୍ଚା ଲଙ୍କା ନହେଲେ ଶୁଖିଲା ଲଙ୍କା ପକେଇବ ଭୁଷଙ୍ଗ ପତ୍ର ପକେଇବ। ହୁଁ ପିଆଜ। ଆଉ ରସୁଣ ବି ପଡିବ ଛେଚା ହେଇକି ସେଥିରେ ଯଦି ଆହୁରି ବ ମାନେ ସ୍ମେଲ ଟା ଭଲ ଆସିବ। ଆମର ସୋରିଷ ପକେ ପକେଇବ ଜିରା ପକେଇବ ଆକୁ ପକେଇକି ସେଇଟାକୁ ତେଲରେ ଫାଷ୍ଟ ଭାଜିବ ଭାଞ୍ଚିଲା ପରେ ତାପରେ ତମେ ଚକୁଳିର ଯୋଉ ଆଣଥିବ ସେ ଆଣକୁ ତାପରେ ଦବା ଦେଲା ପରେ ତ ପରେ ଟିକେ ତେଲ ଉପରେ ଗୁଣି ଦେଇଦବ ସେଇଟା ଟିକେ ମୁସମୁସିଆ କୁଡ଼କୁଡିଆ ହବ। ଟା ଭଲ ଲାଗିବ ତାପରେ ତାକୁ ଉଁ ଯେମିତି ହୁଏ ତାକୁ କରିକିରି ପୁଣି ତାକୁ ଖାଇବ ଭଲ ଲାଗିବ।
ହଁ ହଁ
ଆଉ ତମେ କେମିତିଆ ନା ଆଉ ଜାଣିବ କେମିତି ଲାଗ
ହୁଁ।
ବନେଇକି କେବେ ଆମକୁ ଡାକ ଖାଇବା ଆଉ ହ। ଆଉ
ହ୍ୟାଲୋ। ଆରେ ଆମର ଯୋଉ ପୋଡ ପିଠା କରାଯାଏ ଯାହା ଜଣିଛୁ କେମିତି କରାଯାଏ?
ପୋଡପିଟାଟା ମୁଁ ଯେତିକି ଜାଣିଛି ସେଇଟା ଯୋଉ ଆମର ଚାଉଳର ଚୁନା ଟା ଯୋଉ ହୁଏ ଚାଉଳ ଶୁଖା ହୋଇକି ଚୁନା ହେଇକି ସେଇଥିରେ ମେନ ପିଠାଟା ହଉଛି ତାପରେ ମିଠା ଦିଆଯିବ ପୁର ଦିଆଯିବ ଅ ମ ଅ ଗୁଜୁରାତି ପଡ଼ିବ ତା ଦାରରେ କ୍ଷୀର ଦିଆ ହେଇକି ଗୋଟେ ସେ କ୍ଷୀର ପୋଡ ପିଟା ଆଉ ଆଉ ନଡ଼ିଆ ପଡିବ ଆଉ ଭଲ ଭଲ ଜିନିଷ ସବୁ ପଡ଼େ ଘିଅ ଟିକେ ଦିଆ ହୁଏ ତା ଦିହରେ
ହୁଁ।
ହୁଁ ପୁରା ଟେଷ୍ଟ ବଢିଆ ଲାଗେ
ଆରେ ଆକ୍ଚୁଆଲି ଏବେ ରିସେଣ୍ଟଲି କଣ ହେଇଥିଲା ନା ରଜ ଦିନ
ଆଚ୍ଛା ଆଚ୍ଛା ଆଚ୍ଛା
ଆ ରଜ ଦିନ କଣ ହେଇଛି ନା ଅ ଆମ ଝିଅ ମୁଁ ଆଉ ଆମ ସାନ ଭଉଣୀ
ହୁଁ ହୁଁ
ସାନ ଭଉଣୀ
ଆଛା
ଆଉ ତିନି ଜଣ ଯାଇଛନ୍ତି ସପିଙ୍ଗ କରିବା ପାଇଁ
ଆଛା।
ଯାଇ ଯାଇକି ସପିଙ୍ଗ୍ ସାରିକି ଆମେ ଫେରୁଛୁ ମାର୍କେଟ ରୁ ହେଲା ଆସିଲା ବେଳେ ଗୋଟେ ଜୁସ୍ ଦୋକାନରେ ଜୁସ୍ ପିଇଲୁ
ଆଚ୍ଛା
ଆକ୍‌ଚୁଆଲି ଏଇ ସେ ତାର ଜୁସ୍ ଦୋକାନଟାରେ ଜୁସ୍ ଟା ବଢିଆ କରିଥିଲା
ଆଚ୍ଛା ଆଚ୍ଛା
ହଁ ଜୁସ ପିିଇଲୁ ତାପରେ ଲସି ପିଇଲୁ ପିଇକି ଆସିଲୁ ହୁଁ ତାପରେ ଆସିକି ଘରେ ଆସିକି ପହଞ୍ଚିଲା ବେଳକୁ
ହଁ ହଁ।
କଣ ହେଇଛି ନା ମା ଆମର ମୋ ପୋଡ଼ ପିଠା କରିଛନ୍ତି
ଆଛା।
ହେଲା ଆକ୍ଚୁଆଲି ସେ ପିଠାଟା ଭାଇ ତୁ ଦେଖିବୁ
ହୁଁ ହୁଁ।
ହ ଖାଇବା ମାନେ କେମିତି ଲାଗୁ ନ ଲାଗୁ ସେଟା ମ୍ୟାଟର୍ କରେନି ମାନେ ପିଠା ଟାକୁ ଦେ ଦେଖିବୁ ଏମିତି ମାନେ ଏତେ ଡେଲିସିଅସ୍ ଦେଖ ଯାଉଛି ଯେ ମାନେ ତାର କୌଣସି ମାନି ତାର ନାଁ ନାହିଁ କି ଛି ତା ପାଇଁ ମୁଁ କୌଣସି ୱାର୍ଡ କେମିତି ସେ ପିଠା ଟା କେମିତି ମାନେ ମୁଁ ମାନେ ବୟାନ କରି କହିବି ସେ ଜିନିଷଟା ମୋ ପାଖରେ ନାହିଁ।
ଭଲ ଟେଷ୍ଟ ବି ଲାଗିଥିବ ମା ବନେଇଛନ୍ତି ନା।
ହଁ ପିଠା ଟା କହିଲି ପା ପିଠା ଟା ଦେଖା ଯାଉଛି ଏମିତି ତା ଦେହରେ ମା ମା କଣ କରୁଛନ୍ତି କହିଲ ଚେରି କୋଳି ହେଲା ଚେରି କୋଳି ହଁ ଚେରି କୋଳିକୁ ଫାଳ କରିକି
ଆଚ୍ଛା।
ଅ ପୁରା ମାନେ ପିଠା ଉପର ସାରା ଭିତର ସାରା ପଡିଛି। ତା ଦେହରେ ପାଚିଲା କଦଳୀ
ପାଚିଲା କଦଳୀ ବି ପଡ଼େ କି?
ପାଚିଲା କଦଳୀ କାଟିକି ରି କାଟିକି ପକଉଛନ୍ତି ପିସ୍ ପିସ୍ ହୁଁ ଆଉ ଯିଏ
ମାନେ ଏଇଟା ଗୋଟେ ୟୁନିକ୍ ଜିନିଷ ଶିଖିଲି।
ସେଦିନ ମୁଁ ମୁଁ ଫାଷ୍ଟ ଟାଇମ ସେଦିନ ଖାଇଲି। ତା ଦେହରେ ଚକ ମାନେ ତା ଦେହରେ ଭଲ ଚେରି କି ଫାଳ ଫାଳ କରିକି ହେଲା।
ହଁ
ଆଉ ଆମର ନଡ଼ିଆ କଦଳୀ ଯୋଉ ଆମର ପାଚିଲା କଦଳୀ ମାନେ ବେଶୀ ପାଚି ନଥିବ। ମାନେ ଟିକେ ଟିକେ କଞ୍ଚା ଥିବ ତାକୁ କାଟିକି ମାନେ ପିସ୍ ପିସ୍ ସରୁ ସରୁ ପିସ୍ କରିକି
ହଁ।
ପକେଇଛନ୍ତି ସେଥିରେ କାଜୁ, କିସମିସ୍ ପକେଇଛନ୍ତି। ପେଢା ଦେଖାଉଛି ମାନେ ଅଲଗା ଲେବୁଲ ଦେଖାଉଛି ପିଠା ଟା ପୁରା।
ଆଚ୍ଛା ଆଚ୍ଛା ହଁ ତାହେଲେ ଭଲ ଲାଗୁଥିବ।
ହ ତାପରେ ସେ ପିଠାଟାକୁ ମୁଁ ଏକା ନାଇଟି ପରସେଣ୍ଟ ମୁଁ ଖାଇ ଦେଇେଇଛି।
ହ ହଁ ହଁ ଶୁଭୁଛି ପରା କହୁନ।
ସେ ପିଠା ଟା ଏକା ମୁଁ ନାଇଣ୍ଟି ପରସେଣ୍ଟ ଖାଇ ଦେଇେଇଛି ଆଉ। ଲାଷ୍ଟ ଗୋଟେ ପିସ୍ ଥିଲା ବାପା ଖାଇଦେଇଛନ୍ତି ଆସିକି ରାତିରେ।
ଆଚ୍ଛା ଏତେ ଖାଇଦେଲା ଏତେ ଭଲ ଲାଗେ ନା ଖାଇଦେଲା ସବୁ।
ସବୁ ମୁଁ ହିଁ ଖାଇ ଦେଇେଇଛି। ଆଉ କାହା ପାଇଁ ରଖିନି ଝିଅ ବି ଖାଇନି ମା ବି ଖାଇନି।
ହଁ ଭଲ ଲାଗିଲା ଏ ତସବୁ। ସବୁ ଖାଇ ଦେଇେଇଛ ଆଉ ମାନେ ଯିଏ ଥିଲେ ସିଏ ବି ଖାଇ ନଥିବେ।
ସେ କି ପାଇଲେନି ମୁଁ ସବୁ ଏକା ଖାଇଦଛି।
ଆଚ୍ଛା ଆଚ୍ଛା ସେଇଥିପାଇଁ ପଚାରୁଛ ବୋଡପୁଠା ଟା କେମିତି କଣ ହୁଏ ଆଉ
ହଁ ବା ମୁଁ କହିଲି ପିଠାଟା ରେସିପି ଟା କଣ ଜାଣିଥିବ ଟିକେ ପଚାରିଦିଏ ଯଶ।
ନା ସେଇଟା ହୁଏ କାହିଁକି ଚାଉଳର ଚୁନା ଟା ଯୋଉ ଗରମ ପାଣି ରେ ପଡିକି ସେଇଟା ଜନ୍ତ୍ରା ହୁଏ।
ହୁଁ
ହଁ
ଆଉ କେବେ ଆସୁନ ରୁମ୍ ଆଡେ।
ହୁଁ କେବେ ଯିବା କ ଗଟେ ବୁଲାବୁଲି ଟେ କରିବା ଖାଇବିବା। ଏତେ ମଜାମସ୍ତି କରିବା
ହଁ ଆସ ବୁଲିବା କିଛି ଅସୁବିଧା ନାହିଁ ଆସ ଆଉ କ୍ଲାସ ଫ୍ଲାସ କରାାଉଉଛି କ୍ଲାସ କରାାଉଛି ସବୁ
ଉଁ କ୍ଲାସ ତ ଚାଲିଛି ସେଇଭଳିଆ ଏବେ ଟିକେ ମୋ ଦେହ ପାଖ କରାଥିଲା ତ ମୁଁ ସେ ସେଥିପାଇଁ ଆଉ କଣ୍ଟିନ୍ୟୁ କରିପାରୁନି କିନ୍ତୁ ଏବେ ଟିକେ ଦେଖା ଦେଖି କରୁଛି। ହଁ ଦେଇଖା ଯାଉ ଚାଲିଛି ତଉ କଣ କରିବା।
ହଁ।
ଜାଣିଥିବ ତ ସେଇିନ ଗ ଖରାପ ହେ ଥଣ୍ଡା ଫଣ୍ଡା ସବୁ ପଡିଯାଇଛି। ସମସ୍ତଙ୍କ ଦେହ ସବୁଠ ଖରାପ ଆଉ କଣ କରିବା।
ଆଛା।
ଆଉ ତମ ଦେହ ପା ଠିକ ଅଛି ତ ଘରେ ସମ
ହଁ ଦେହ ଭଲ ଅଛି ଟିକେ ଥଣ୍ଡା ହେଇଯାଇଥିଲା କ୍ଲାସ ଫ୍ଲାସ ବି ମୁଁ ବି ବେଶୀ କରିନି ହ। ହଁ ଆଜି ଆମର ଯୋଉୁ ଚାପ୍ଟର ପଢା ହାଉଥିଲା ସେଇଟା ବି ମୁଁ ବି ଆଉ ଦେଖିନି।
ଆଚ୍ଛା।
ଆଉ ତାର ରେକର୍ଡିଙ୍ଗ କଣ କହୁଥିଲେ ମ୍ୟାମ୍ ଆସିବ ବୋଲି।
ଆଚ୍ଛା।
ହ ସେ ପଠେଇଲେ ତ ଦେଖିକି ଟିକ କଭର ଅପ୍ କରିବି ଭାବୁଛି କୋସ ଟାକୁ ଆଉ।
ହୁଁୁ ଆଉ ଏଥର ବୁଲାବୁଲି କରିବାକୁ ଯିବ ଆମ ଗାଁ ଆଡେ ମା କହିଛନ୍ତି।
ହଁ ମୁଁ ଭାବିଛି ଯିବି।
ହଁ ହଁ ଭାବିବ କଣ ଯିବ ତ ଆଉ। ତପରେ ସିଏ ତମ କଥା ବହୁତ କହୁଛନ୍ତି ଯିବାପାଇଁ କହୁଛନ୍ତି। ହୁଁ।
ଯୋଉ କଥା ହଉଥିଲି ସେଦିନ। ସେ କହିଲେ ଯେ ଆସିବାକୁ।
ଆଚ୍ଛା।
ହୁଁ ମୁଁ କହିଲି ହଉ ଯିବି କେତେବେଳେ ସାଙ୍ଗ ସହ ଯିବି ଆଉ।
ହଁ ହଁ ଯିବ ଟିକେ ବୁଲାବୁଲି କରିବା କିଛି କିଛି ଜାଗା ଅଛି ବୁଲାବୁଲି ହେଇ ପାରୁନାହିଁ। ସେଇ ଘରେ ଏବେ ବୁଲିକି ପଳେଇ ଆସିଲେ ଏଥର ଗଲା ଟିକେ ଭଲାଗମ ବୁଲିିକି ଆସିବା।
ଆସୁନୁ। କାଲି ଗୋଟେ ଫଙ୍କସନ୍ ଅଛି ଯିବା ଟିକେ ବୁଲିକି ଆସିବା ଖାଇ ପିଇକି।
ଆ ଠିକ ଅଛି କାଲି ତ ବୋଧେ ଛୁଟି ଅଛି। ହୁଁ ମୁଁ ଚେଷ୍ଟା କରୁଛି ଯିବା ପାଇଁ ଆଉ। କହିବି ଆଉ ହଁ। ଫଙ୍କସନ୍ ଟା କୋଉଠି ଅଛି ଘର ପାଖରେ କି ନା ଯିବାର ଅଛି।
ହଁ ଘରୁ ବେଶୀ ନୁହଁ ପନ୍ଦର କିଲୋମିଟର ଭଳିଆ ହବ ଆଉ।
ଆଚ୍ଛା ଠିକ୍ ଅଛି ମୁଁ ଭାବୁଛି କାଲି ତା ଛୁଟି ଅଛି ଟିକେ ବୁଲିପାରିବି। ଆସିବା ଭଲ ଲାଗିବ ରହିବି ଘରେ ଟିକେ ବୋର ଲାଗୁଛି।
ହୁଁ।
ଘରେ ରହିକି ଟିକେ ବୋର ଲାଗୁଛି ତ ଯିବା ଟିକେ ବୁଲାବୁଲି କରିକି ଆସିବା ଏଇଠି।
ହଁ ହଁ ଯିବା ଯିବା।
ହ। ରାଉ
ହଉ ତାହାଲେ ତମେ ଗୋଟେ କାମ କର ମୁଁ ଟିକେ ଯା ବାପା ଫୋନ କଲେ ମୁଁ ଯାଉଛି।
ହଉ ହଉ କଥା ହେଇଯାଅ।
ହ।
ହଉ।